ଆଜ୍ଞା ନମସ୍କାର।
ନମସ୍କାର।
ଏଇଠି ବସିଚି ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ଏଇଠି ବସିଚି ଆଉ।
ଆଉ ଖିଆପିଆ ସରିଲାଣି।
ହଁ ହଁ ଆପଣଙ୍କର?
ଆଜ୍ଞା ଆଜ୍ଞା।
ଆଉ ମୋର ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା ଉଁ ଆପଣ ଆପଣ ତ ଏବେ କଲେଜ ରେ ମାନେ ପଢା ସରିକି ଜବ ପାଇଁକା ରେଡି ହଉଛନ୍ତି ନା। ତମୋର ଆପଣଙ୍କୁ ଗୋଟେ କଥା ଥିଲା କି ଆପଣଙ୍କ ଛୋଟ ବେଳ ଟା କେମିତି କଣ ଥିଲା ମାନେ ଭଲ ଥିଲା ନା ବହୁତ ଭଲ ଥିଲା ନା ଠିକ ଠାକ୍ ଥିଲା।
ଛୋଟବେଳ ମୋ ଛୋଟବେଳ ତ ଭଲ ଥିଲା। ଆପଣ ନାଇଁ ନାଇଁ ଆପଣ ଯେହେତୁ ମୋଠୁ ବଡ ତ ଆପଣ ଛୋଟ ବେଳ ଟା ବେଶୀ ଦେଇ ଦେଖୀଥିବେ ନା ମାନେ ମାନେ। ଆପଣ ଦୁଇ ହଜାର ପୂର୍ବ ରୁ ଯେହେତୁ ଜନ୍ମ। ତ ଆପଣ ଟିକେ ବେଶୀ ଜାଣିଥିବେ ସେତେବେଳେ ପରିବେଶ ଟା କେମିତି କଣ ଥିଲା ଏବେ ଏ ତ ଦୁଇ ହଜାର ପରେ ତ ପରିବେଶ ଏକା ଭଳିଆ
ଆମ ବେଳେ। ପରିବେଶଟା ତ ମାନେ ବହୁତ ଭଲ ଥିଲା ମାନେ ସେତେବେଳେ କଣ ଆମେ ଛୋଟବେଳେ ମାନେ ପାଞ୍ଚ ବର୍ଷ ନହବା ଯାଇ ସ୍କୁଲ ଯାଉ ହିଁ ନଥିଲୁ। ସେତେବେଳେ ମାନେ ଓବିକା ଯୋଉଠି ଓବିକା ଛୁଆ ମାନଙ୍କୁ। ମାନେ ତିନି ବର୍ଷ ହଉ ହଉ ପାଠ ପଢିବାକୁ ତିନି ବର୍ଷ କଣ ଦି ବର୍ଷ କଥା କହୁଚୁ ପ୍ଲେ ସ୍କୁଲରେ ଆମେ ପକେଇ ଦଉଚେ ତ ଦି ବର୍ଷରୁ ପ୍ଲେ ସ୍କୁଲ ଯିବ ସେ ସବୁ ପିଲାମାନଙ୍କୁ ଚିହ୍ନିବ। ଜାଣିବ ସାଙ୍ଗ ହବ ସବୁ ବନେଇବ ତାପରେ ସ୍କୁଲ ଯିବା ପାଇଁ ସହଜ ହବ ସେବେକା ଟାଇମରେ କଣ ଆମେ ଘର ଭିତରେ ରହିକି ଗାଁ ଗହଳିରେ ଆମେ ଯୋଉ ରହିଲେ ତ ସେ ସାଙ୍ଗ ମାନଙ୍କୁ ଆମେ ସେଇଠି ଚିହ୍ନି ନେଲେ ତ ସେଇଟାର ଗୋଟେ ମାନେ ସାଙ୍ଗ ସାଙ୍ଗ ମିଳିଲା ଗୋଟେ ମାନେ ଘର ପରିବେଶ ସ୍ନେହଁ ଆଦର ସେଇଟା ମିଳିଲା ଆଉ ଏବେ କଣ ସେଠି ଗଲେ କଣ ମାନେ ଯାହା ପାଟି ତ ପାଟି ସେମାନେ କହିବେ ମାନେ ତାଙ୍କ ରୁଲ ଗୋଟେ ବାହାର କରିଥିବେ ତାଙ୍କ ରୁଲ ହିସାବରେ କାମ କରିବାକୁ ହବ।
ଆଜ୍ଞା ଆଜ୍ଞା। ମାନେ ନା ମାନେ ଆପଣ କଣ କହିବାକୁ ଚାହୁଁଛନ୍ତି ଆଗରୁ ମାନେ ଯୋଉ ପାଠ ପଢା ଟା ଥିଲା ଭଲ ଥିଲା ନା ନାଇଁ ଏବେ ଯୋଉ
ହଁ ନିହାତି ନିହାତି ଭାବରେ ଆଗ ଆଗ ଟାଇମରେ ଆମେ ଯେ ଆମେ ଯେମିତି ଥିଲୁ ଆମ ଟାଇମ ସେମିତି ଥିଲା ଓବିକା ଛୁଆଙ୍କୁ ନେଇକି ଓବିକା ଟାଇମ ଟା ଠିକ୍ ଅଛି। କାହିଁକି ନା ଓବିକା ଛୁଆ ବହୁତ ସ୍ମାର୍ଟ ଆପଣ ମାନେ ଆମ ଟାଇମ ର ଛୁଆ ମାନଙ୍କୁ ଖ ଡି ଦେବେ ସିଲଟ ଦେବେ ସିଏ ବସିକି ସେଇଠି ବସିଥିବେ କିନ୍ତୁ ଏବେକା ଟାଇମ ର ଛୁଆଙ୍କୁ ଦେଲେ ଖଡି ସିଲଟ ଆପଣ ଦିଅନ୍ତୁ ସେ ସେମାନେ ଦେଖିବେ ତା ଦେହରେ କିଛି ଗାରେଇବା ଆରମ୍ଭ କରିବେ ଆମ ଟାଇମ ରେ ଆମେ ସେ ଜିନିଷ କାହିଁକି ଆମେ ସେ ଫ୍ରି ହେଇ ନଥିଲୁ ଏବେକା ଟାଇମ ର ଛୁଆ ବହୁତ ସ୍ମାର୍ଟ ତାଙ୍କୁ ଆପଣ ମାନେ ଗୋଟେ ଜିନିଷ ବି ଦେଖ ଦେଖନ୍ତୁ ସେ ତାକୁ ଯୋଡିକି ଆଉ ଗୋଟେ ଜିନିଷ ବନେଇେ ଦେବେ ଯଉଟା ଆପଣ କେବେ ଭାବି ବି ନଥିବେ ଏଇ ଜିନିଷଟା ହବ ବୋଲିକା। ସେବେକା ଟାଇମରେ କଣ ଆମେ ମାନେ ଟିକେ ମା
ପଡ଼ି ଗଜା କହିଲା ଭଳିଆ ଆଉ।
ହଁ, ତ ଏ ମାନେ ସେବେକାଟା ଆମ ଟାଇମ ର ଛୁଆ ମାନେ ଆମେ ସବୁ ମାନେ ସେତେବେଳେ କଣ ଆମେ ଧୂଳି ମାଟିରେ ଖେଳୁଥିଲୁ। ସାଙ୍ଗସାଥି ଏକାଠି କରୁଥିଲୁ ମାନେ ମାଟି ହାଣ୍ଡି ବନେଇକି ମା ମାନେ ମାଟି ହାଣ୍ଡି ବନେଇ ଦେଇଥିବେ। ଜେଜେମା ହେରିକା ମାଟି ଟିର ଜିନିଷ ସବୁ କଡେଇ, ଡେକଚି ସବୁ ବନେଇ ଦେଇଥିବେ ସେଥିରେ ଆମେ ଖେଳୁଥିଲୁ। ଅବିକା ଟାଇମ ର ଛୁଆ କଣ ମାର୍କେଟ ରେ ମିଳୁଛି ସବୁ ପ୍ଲାଷ୍ଟିକ ଜିନିଷ ତ ସେଥିରୁ ନେଇ ଆସ ବନେଇ ଦିଅ ସାଇଲା। ଗ୍ୟାସ୍ ଚୁଲା ସେବେ ଆମେ ଚୁଲି ଲଗେଇକି କାଠ ଜାଳିକି ତା ଦେହରେ ମିଛିି ମିଛିକା କ୍ଲେ ଦିଆହଉଛି ମାନେ କଲ କଲରିଂ ଛୁଆଙ୍କ ଆଖି କି ଯେମିତି ସୁନ୍ଦର ଦେଖାଯିବ। ଆମ ଟାଇମରେ ଆମେ ସେଇ ଗୋ ଗୋଟେ ପ୍ରକାର ମାଟିକି ଦେଖିକି ଆମେ ସେଇଥିରେ ବି ଖୁସି ହେଇଯାଉ ହଁ ଆମେ ଏଇ ଜିନିଷ ଖେଳୁଛୁ। ସାଙ୍ଗସାଥି ମିଶିକିନା ଖେଳୁ। ଆ ଏବେକା ଟାଇମର ଛୁଆମାନଙ୍କୁ କଣ ବାସ ଫୋନ ଟା ଧରାଇ ଦଉଛନ୍ତି ତା ଭିତରେ ଆପଣ କାର୍ଟୁନ ଦେଖନ୍ତୁ ଯାହା ଦେଖନ୍ତୁ। କିନ୍ତୁ, ଜାଣି ପାରୁନାହାନ୍ତି ଫୋନ ଫୋନ ଟା ମାନେ କେତେ ଖରାପ। ଆପଣଙ୍କୁ ଯେତିକି ଟାଇମ ମିଳୁଚି ଆପଣ ସେତିକି ଟାଇମ ଟା ବାହାର କରିକି ଆପଣ ଛୁଆ ସାଙ୍ଗରେ ବିତାନ୍ତୁ। ଯୋଉ ମାନେ ଅଧଘଣ୍ଟା ହଉ ଦଶ ମିନିଟ ହଉ ଆପଣ ଛୁଆ ସାଙ୍ଗରେ ଖେଳନ୍ତୁ, ଦେଖିବେ ଛୁଆ କେତେ ଇଏ ହେବ। ସେବେକା ଟାଇମ ରେ ଆମ ମା ଆମେମାନେ ଶାଥିରେ ଖେଳୁନଥିଲେ ସତ କିନ୍ତୁ, ସେମାନେ ଆମ ସାଙ୍ଗେ ଆମ ପାଇଁକା କିଛି ମାନେ ଦେଉଥିଲେ ଜିନିଷ ଆଣିକି କୋଉଠି ଆମକୁ ମାଟି ଜିନିଷ ବନେଇକିନା ଦେବେ, କୋଉଠି ନୂଆ ନୂଆ ଜିନିଷ ଖେଳେନା ଯେମିତି ଗୋଟେ ଆମ୍ବ ଟାକୁଆରେ ମୋ ଜେଜେମା ଟାଇମର କଥା କହୁଛି। ସେବେ ଆମ୍ବ ଟାକୁଆରେ ଜିନିଷ ବନେଇକି ଦିଅନ୍ତି। ତାକୁ ଏମିତି ବୁଲେଇଲେ ସେ ବେଙ୍ଗ ଭଳିଆ ବୋବାଏ। ଯୋଉଟା କିି ଛୁଆମାନେ ଅବିକା ସେଇଟା ସବୁ ମାନେ ରିମୋଟ ଦିଆ ଜିନିଷରେ ସବୁ ଶିଖି ଯାଉଛି। ଗୋଟେ ବେଙ୍ଗ ଦବା ରିମଟ ଦବା ରିମଟ ଦବା ଚିପି ଦବା ସିଏ ହେଇଯିବ।
ଆଜ୍ଞା ଆଜ୍ଞା। ଆଗର ଜିନିଷ ଗୁରା ଆଉ ସବୁ ଏବେ କଣ କିଛି ଦେଖିବାକୁ ମିଳୁଛି କି?
ଏମାନେ ସେଇ ଜିନିଷ ସେତେବେଳେ ଆମ ପରିବେଶଟା ବି ହଁ-ହଁ। ଆଗରୁ ଆମ ପରିବେଶ ବି ସେତିକି ପରିଷ୍କାର ଥିଲା ଯୋଉଠିକିି ଆମେ ଛୁଆଙ୍କୁ ଛାଡି ପାରୁଥିଲେ। ହଁ ଧୂଳି ମାଟିରେ ଖେଳ କିଛି ଅସୁବିଧା ନାହିଁ। ଅଭିକା ପରିବେଶ ସହିତ ଧୂଳି ମାନେ ଡଷ୍ଟ ମାନେ ଧୂଳି ଏତେ ମାତ୍ରାରେ ପ୍ରଦୂଷିତ ହେଇଗଲାଣି ଯେ ଆପଣ ଟିକେ ଆପଣ ହାତରେ ଆଣି ଦେଖନ୍ତୁ ସେ ଜାଗାରେ ଆପଣଙ୍କୁ ଯଦି ଇନଫେକ୍ସନ୍ ନ ହେଇ କୁଣ୍ଡେଇ ହେଇଯିବ ସାଙ୍ଗେ ଛୁଆଙ୍କର ତ ଅଭିଅସଲି ବାପା, ମା ମାନେ ଡରିବେ ନା ନିହାତି ଭାବରେ ଛୋଟ ଛୁଆଙ୍କୁ ଆମେ ଦବୁନି ଆମ ଛୁଆ ହଁ, ତ ଏବେ କଥା ଆମ ସୁରକ୍ଷିତ ରହୁ। କିଛି ଅସୁବିଧା ନହଉ। ଆଗ ଟାଇମ ରେ ଆମ ମା-ମା ଜେଜେମା ବସିକି ତାଙ୍କ ସାଙ୍ଗରେ ଆମେ ନଈକି ଗାଧେଇ ଯାଉଥିଲୁ। ଏବେ ତ ନଈ ବି ଏତେ ମାନେ ଖରାପ ହେଇଗଲାଣି ଯେ ଛୁଆଙ୍କୁ ସେଠିକି ପଠେଇବା କୁ ବି
ନାଇଁ ନାଇଁ। ଆଗରୁ ଲୋକମାନେ କହୁଥିଲେ ମାନେ ବଡ ଲୋକ ମାନେ କହୁଥିଲେ ବର୍ଷା ଦିନରେ ଯୋଉ ପାଣି ଟା ଆଉଛି ସେ ପାଣିରେ ଗାଧେଇଲେ କେତେ ପ୍ରକାର ରୋଗ ମାନେ କମିଯାଏ। କଣ ପାଇଁ ନା ସେଇଟା ସବୁ ଚେରରେ ମାରିକି ଆସେ
ହଁ, ଚେରମୁଳି ଜିନିଷ ସବୁ ଗଛ ପତ୍ର ସବୁ ଭାସିକି ଆସେ ତ ସେଗୁରାଗରେ
ସାଧାରଣ ପାଣିରେ ବି ଆପଣ ଯାଇକି ଗାଧେଇବେ ଦେଖିବେ ଘରକୁ ଆସିବା ପରେ ଗୋଡା ହାତ କୁଣ୍ଡେଇ ହବ।
ଗୋଡ଼ ହାତ କୁଣ୍ଡେଇ ହବ। ମାନେ ବର୍ଷା ଦିନରେ ତ ନଈ ବଢ଼ି ଯୋଉ ପାଣି ଆସିବ ସେ ପାଣି ତ ଏତେ ଗୋଳିଆ। ଏତେ ଏତେ ଖରାପ ହେଇଗଲାଣି ଯୋଉଟା କି ସିଏ ମାନେ ଆସିବ ମାନେ ମାନେ ଆଉ ଲୋକ ନଈ ବଢି ହବ ମାନେ ଲୋକ ଆଉ ଗାଧୋଇବାକୁ ଯିବାକୁ ପସନ୍ଦ କରୁନାହାନ୍ତି। କାହିଁକନା ପାଣି ପୁରା ଖରାପ ହେଇକି ଆସୁ ଇବ
ଖରାପ ମାନେ କୁହନ୍ତୁନି ସେ ପୁରା ଆଲର୍ଜି ଦେହ ଯାକ ଭ ତି ହେଇଯିବ।
ହଁ ଆଗ ଟାଇମ ରେ କଣ ଆମେ ଜେଜେମା ପାଖରେ ଗପ ଶୁଣୁ କି ଗୀତ ନୂଆ ନୂଆ ଗୀତ ଶିଖୁ ଏବେକା ଟାଇମ ର ଛୁଆ ମାନେ ତ କହୁଛନ୍ତି ଆମେ ଯୋଉଠି ବସିବୁ ଆମ ପାଖରେ ଫୋ ଫନ ଦିଅ ଟିଭି ଦିଅ ହେଇଗଲା ଫୋନ ଟିଭି ଧରେଇ ଦିଅ ଆମେ ଆମର ଆଉ କେହି ଦରକାର ନାହିଁ ଆମେ ଫୋନ କିନ୍ତୁ ମାନେ ଫୋନରେ ଛୁଆମାନେ ସିନା ବୁଝିବେନି ବଡ ମାନେ ତ ତାଙ୍କୁ ବୁଝେଇବା ଦରକାର ନା ନାଇଁ ଫୋନ ଦେଖିଲେ ଆଖି କ୍ଷି ଉପରେ ସେ ଯୋଉ ଲାଇଟ୍ ସବୁ ପଡିବ ରଙ୍ଗବେରଙ୍ଗି ଯୋଉ ସବୁ ଲାଇଟ୍ ପଡିବ ସେ ଲାଇଟ୍ ଦ୍ଵାରା ଆଖି ଉପରେ ମୁଣ୍ଡ ଉପରେ କେ କେତେ ପ୍ରେସର ପଡୁଛି ସେଟା ଜାଣିପାରୁନାନ୍ତି ନ ଆଖି ଖରାପ ହବ ଯୋଉ ଯୋଉଟା କିି ଆପଣ ମାନେ ଛୋଟ ଛୁଆକୁ ମାନେ ଆପଣ ଖାଲି ଫୋନ ଟା ଦେଇଦଲେ ଆପଣ ଭାବିଲେ ଆପଣଙ୍କ ଛୁଆ ଦେଖୁଛି କିନ୍ତୁ ଫୋନ ଯେତେ ଖରାପ ହେବ ଆଖି କି ବ୍ରେନ ସବୁ ଖରାପ ହେଲା ପୁଣି ଡାକ୍ତର ପାଖକୁ କିଏ ନେଇକି ଯିବ ଆପଣ ଯିଏ ମାନେ ଏପଟେ ଆପଣ ସମୟ ଦେବେନି କିନ୍ତୁ ଏପଟେ ଆପଣ ସମୟ ସହିତ ପଇସା ବି ଅର୍ଥ ବି ତା ଦେହରେ ଖର୍ଚ୍ଚ କରିବେ। ତ ଆମ ଟାଇମ ରେ ମୁଁ ଜାଣିବାରେ ଆମ ମା ମାନେ ଯେମିତି ଆମ ମାନଙ୍କୁ ଯେମିତି ରଖିଥିଲେ ମୁଁ ଭାବୁଛି ଚି ଏବେକ ଟାଇମିରେ ଛୁଆମାନଙ୍କୁ ଆମେ ଯଦି ସେମିତି ରଖିବା ତ ଛୁଆ ହୁଏତ ଗୋଟେ ଭଲ ଶି ଶିକ୍ଷା ପାଇବେ ସଂସ୍କାର ପାଇବେ ଶିକ୍ଷା ପାଇବେ ସଂସ୍କାର ପାଇବେ ଆଉ ମାନେ ଭଲ ମଣିଷଟେ ତ ହେବେ।
ଆଛା କିନ୍ତୁ ଆଗ ଟାଇମି ରେ ତ ଛୁଆ ଏତେ ସ୍ମାର୍ଟ ନଥିଲେ ନା ଏବେ
ନା ଆଗ ଟାଇମ ଏବେ ଛୁଆ ବହୁତ ସ୍ମାର୍ଟ ଏବେ ମାନେ ମାନେ ଯେତେ ଯୁଗ ବଢୁଛି ଛୁଆ ସେତେ ସ୍ମାର୍ଟ ହେଇ ହେଇ ଯାଉଛନ୍ତି ଗୋଟେ ଛୋଟ ଛୁଆ ଦେଖୁଁ ନା କାହିକି ଦେଖିବେ ଆପଣ ମାନେ ଗୋଟେ ଜିନିଷ ତାଙ୍କୁ ଦେଇେ ସ ତା ଦେହରେ ବାନେଇକି ମାନେ ସେ ଛୋଟ ଛୁଆ ମାନେ ଆପଣଙ୍କ କଥା କୁ ଯେତିକି ନ ଶୁଣନ୍ତି ଆପଣଙ୍କ କାମ ତାକୁ ସେତିକି ବୁଝନ୍ତି ତ ଆପଣ ଯଦି କାହା ସହିତ ତ ଭଲ ବ୍ୟବହାର କରିବେ ସେତେ ସେମାନେ ଆପଣଙ୍କୁ ଆଗ ଟାଇମ ରେ କଣ ଆମ ମା ମାନେ ଆମ ଜେ ଜେଜେମା ଜେଜେ ବାପାଙ୍କୁ ମାନେ ଗୋଟେ ନମସ୍କାର କରୁଥିଲେ କି ତାଙ୍କ ମାନେ ତାଙ୍କ କଥାଟା ଶୁଣୁଥିଲି ଏବେକା ଟାଇମିରେ ତ ସେ ଜିନିଷ ବି ନାହିଁ। ଆମେ ମାନେ ବଡ ମାନଙ୍କୁ ଯେମିତି ତୁ ତା ଘର କହୁଛେ ଛୁଆ ମାନେ ହା ତମେ ତ କହୁଛ ଆମେ କହିବାରେ କଣ ଅଛି? ହୁଁ।
ତ ଆମେ ବି ସେଇ ଜାଗା ତାଙ୍କୁ କିଛି କହିପାରିବାନି ଯେହେତୁ ଆମେ ହିଁ ଖରାପ ହେଇଗଲେଣି ତ ଆମେ ତ ଆଉ ଛୋଟ ପିଲାଙ୍କୁ ବି କହି ହଉନି।
ହଁ। ତ ଆପଣ ଆପଣ ମାନେ ଚେଷ୍ଟା କରନ୍ତିୁ ଯେତେ ଦୂର ମାନେ ଆପଣଙ୍କ ଛୁଆକୁ ଭଲ ଭଲ ସଂସ୍କାର ଦେବେ ମାନେ ହୁଏତ ସେ ପରିବେଶ ନ ଦେଇେଇ ପାରନ୍ତି। କିନ୍ତୁ ଭଲ ସଂସ୍କାର ଟିକେ ଶିକ୍ଷା ଦେଲେ ଛୁଆ ଟିକେ ଭଲ ହବ ଛୁଆ ଟିକେ କେମିତି ମାନେ ଭଲ ହବ ଭଲ ଜିନିଷ ଶିଖିବ ଭଲ କଥା ଜାଣିବ ସେ ଉପରେ ଆପଣ ଟିକେ ମାନେ ଧ୍ୟାନ ଦେଲେ ଆପଣ ଜାଣିବେ ଯେ ଆପଣଙ୍କ ଛୁଆ ପାଇଁ କଣ ଦରକାର ମା ବାପା ପାଇଁ ହିଁ ଜାଣିବ ଅଲଗା ଲୋକ ମାନେ ତ କେହି ବୁଝିବେନି ନା ତ ଆମେ ଯଦି ସେ ଟାଇମ କଥା କରିକି ଛୁଆ ମାନଙ୍କୁ ସେ ଜିନିଷ ସବୁ ଆମେ ଦବା ଯେତିକି ହଉ ସେଇ ଯୋଉ ମାଟି ବାଲି କଥା ମୁଁ କହୁଛି ଆପଣ ଗୋଟେ ଜାଗାରେ ମାଟି ରଖିଦେଇକି ଆପଣଙ୍କ ଛୁଆକୁ ଦେବେ ସେଇ ଜାଗାରେ ନିଅଖେଳ ଏଇଥିରେ ଏଇ ଜିନିଷରେ ଇଆ ବନାଅ କିୟକୁ କାଦ ଭଳିଆ ଚକଟ ତ ସେ ଜିନିଷ କଲେ କଣ ଆମେ ବି ସେ ବହୁତ ବହୁତ କିଛି ଶିଖିବେ ମାନେ ତାଙ୍କୁ ଗୋଟେ ଖେଳି ଖେଳିବା ଜିନିଷ ମିଳିଲା ତ ସେମାନେ ଗୋଟେ ଫ୍ରି ହେଇକିନା ରହିଲେ କି ହଁ ଆମେ ଏ ଜିନିଷ ଟା କଲେ ଆମର କିଛି ଅସୁବିଧା ନା ତାଙ୍କ ମାଇଣ୍ଡ ଟା ଟିକେ ଫ୍ରି ହେଲା ଯେତିକି ସେମାନେ ଅଛନ୍ତି ତ ସେ ଆଉ ଟିକେ ଫ୍ରି ହେଇଗଲେ ସେ ଜିନିଷ ଉପରେ ନେଇକି
ଫୋନଟା ସେ ସେଇ କାମ ତ ଦେଇପାରିବେ ତ ସେ ଫୋନ ଟାକୁ ଭୁଲି ନା ପଣ୍ଡ ବି ତାଙ୍କଠୁ ସେତିକି ସମୟ ଦୂରରେ ରହିବ ତ
ହଁ ତ ଫୋନ୍ ଫୋନ୍ ଟା ଦବାକୁ ହିଁ ପଡିବନି। ଆପଣଙ୍କୁ ଫୋନ ଟା ଦବାକୁ ହିଁ ପଡିବନି ମାନେ ଆପଣ ଏମିତି ତାଙ୍କ ସାଙ୍ଗେ ଟାଇମ ଦେଇ ଦିଅନ୍ତୁ, ଆପଣ ଯେ ଆପଣଙ୍କୁ କିଛି ଦବାକୁ ହିଁ ପଡେ ନାହିଁ ସେଇ କ୍ଳେ ବି ହଉନା କାହିଁକି ସେ କ୍ଳେ ଆଣିକି ଦିଅନ୍ତୁ, ମାଟି ଆଣିକିନା ରଖନ୍ତୁ ନୂଆ ନୂଆ ଜିନିଷ ଜିନଷ ତାଙ୍କୁ ଖେଳନା ଜିନିଷ ଶିଖାନ୍ତୁ ଏଇଟା ଏଇଆ କଲେ କଲର ଦବା ଏସବୁ ଜିନିଷ ଶିଖେଇଲେ ସେମାନେ ଫୋନ ରୁ ଟିକେ ଦୂରରେ ରହିବ ତ ସେ ମୁଁ ଜାଣିବାରେ ଆମ ଟାଇମ ରେ ଫୋନ ନଥିଲା ଇଣ୍ଟରନେଟ ନଥିଲା, ତ ସେ ଟାଇମ ଟା ଆମ ଛୁଆ ବଳ ଟାଇମ ଭଲ ଥିଲା କିନ୍ତୁ ଅବିକା ଟାଇପ ରେ ଫୋନ ନେଟ୍ ଯୋଗୁ ମାନେ ଛୁଆଙ୍କ ତାଙ୍କର ଛୁଆ ବେଳ ପଳେଇ ଯାଉଛି ବଡ ହେଇ ଯାଉଛନ୍ତି ସେମାନେ ବହୁତ
ଆ କଥା ହେଇକି ଭଲ ଲାଗିଲା ଆଉ ମୋର
ହଉ ରଖୁଛୁ ଆମେ ହଉ ଠିକ ଅଛି ହଉ ଠିକ ଅଛି।
ଆଉ।